ହ୍ୟାଲୋ ବନ୍ଧୁ ହଁ ବନ୍ଧୁ ଖାଇପିଇ ସାରିଲେଣି?
ଆଜ୍ଞା ଆଜି ଥିଲା ଘର ପାଖରେ ଟିକେ ଥିଲା ଜଣଙ୍କର ବାହାର ଭୋଜି। ସେଠିକି ଯାଇଥିଲି ଆଜ୍ଞା ବାହାଘର ଭୋଜିଥିଲା ସେଠି ଯାଇଥିଲି। ଆ ବିଭିନ୍ନ ପ୍ରକାର ସୁସ୍ୱାଦୁ ଭୋଜନ ହେଇଥିଲା ମାଂସ ଭାତ ଡାଲି ଆ ଘଣ୍ଟିଆ ଖଟା ଆଉ ଆଇସ୍କ୍ରିମ ଗୁପଚୁପର ମଧ୍ୟ ବ୍ୟବସ୍ଥା ହେଇଥିଲା। ଆପଣ ବନ୍ଧୁ ଯାଇନାହାନ୍ତି କଣ କରୁଛନ୍ତି?
କଣ କରିବା ମେଘ ପବନ ହଉଛି ଘ ଦୋକାନ ବନ୍ଦ କରି ଘରେ ଆସି ଶୋଇଛୁ ଆଉ କଣ କରିବା। ଖାଇବା ମାଗେ ଯେହେତୁ ମେଘ ହଉଥିଲା ମେଘ କୁ ଘଡଘଡି ଜୋର ହେଇଛି ଲାଇନ ବି ନଥିଲା ଘରେ ଏବେ ଆସିକି ଗ୍ୟାସ୍ ଲଗେଇକି ବର୍ତ୍ତମାନ ଅଣ୍ଡା କରୁଛୁ ଖାଇବୁ ଆଉ ଅଣ୍ଡା ତଡକା ରୁଟି ଆଉ।
ଆଜ୍ଞା ଆପଣଙ୍କ ଆଡେ ବି ମଧ୍ୟ ବର୍ଷ ବର୍ଷା ଆଜି ହେଇଛି ଜୋର।
ବର୍ଷା ଜେହେତୁ ରଥଯାତ୍ରା ପାଖେଇ ଆସିଲାଣୀ ତ ବର୍ଷା ଟିକେ ଲାଗି ରହିବ ଯେହେତୁ ଏନାକେ ଲୋକ ସବୁ ଧାନ ବୁଣା ବୁଣି କରିବେ ଧାନ ରୋଇବେ ଚାଷ ହବ ସେଇଠୁ ମେଘ ଟିକେ ଅଷାଢ଼ ମାସ ପାଖେଇ ଆସିଲାଣି।
ଆଜ୍ଞା।
ମେଘକୁ ଗଣ୍ଡିଆ ହେବ ଆଉ।
ମୁଁ ମଧ୍ୟ ସକାଳେ ବନ୍ଧୁ ଭାବୁଥିଲି କି ଯେହେତୁ ଗରମ ଏପରି ହେଉଛି ଆଜି ଟିକେ ବର୍ଷା ହେଇଗଲେ ପାଗଟି ଭଲ ରହିବ ଏବଂ ଥଣ୍ଡା ଲାଗିବ ଟିକେ। ଆଉ ଯେହେତୁ ସରି ଆସୁଛି ଖ ଖରା ଦିନ ସେଥିପାଇଁ ବର୍ଷା ଖରା ଟିକେ ପ୍ରପ ପ୍ରକୋପ ଟିକେ ବହୁତ ଜୋର ରହୁଛି। ଏବଂ ତାପମାତ୍ରା ମଧ୍ୟ ଆଜି ବହୁତ ଜୋର ଥିଲା ସେଥିପାଇଁ ହଁ ମୁଁ ଭାବୁଥିଲି ବର୍ଷା ହେଇଯାଉ ଯେ ଭଗବାନଙ୍କ ଦୟାରୁ ଆଜି ବର୍ଷା ହେଇଗଲା ଟିକେ। ଆଉ ଥଣ୍ଡା ହେଇଗଲେ ରାତିରେ ନିଦ ନିଦ ବହୁତ ବଢିଆ ହବ।
ଆଜ୍ଞା ବନ୍ଧୁ ତ ବନ୍ଧୁ ଯଉ ମେଘ ପବନ ଘଡଘଡ଼ି ଜୋରରେ ହୋଉଛି।
ହୁଁ।
ଘଡଘଡି ପ୍ରଭାବରେ କିଛି ଘରକୁ ହିଁ ଘଡଘଡି ମାରୁଛି କୋଉ ନଡିଆ ଗଛରେ ଘଡଘଡି ମାରି ଗଛ ଜଳିଯାଉଛି।
ଆଜ୍ଞା।
ସେଇଭଳି କିି ପାଖରେ ଘର ପାଖରେ ଯୋଉ ନଡିଆ ଗଛ ଥିବ କିଛି ଅସୁବିଧା ହବ କି?
ଆଜ୍ଞା ବନ୍ଧୁ ସେଟା ତ ଶୁଣନ୍ତୁ ଯଦି ଘଡଘଡି ଆପଣ କହୁଛନ୍ତି ଘଡଘାଡି ଟା ସମସ୍ତ ଜାଗାରେ ମାରିପାରେ ଶୁଣନ୍ତୁ ହେଲା ଯଦି ଆପଣଙ୍କ ଘରେ ଅଛନ୍ତି ବାହାରେ ଅଛନ୍ତି କିମ୍ବା ଘର ଭିତରେ ମଧ୍ୟ ଅଛନ୍ତି ଘଡଘଡି ମାରିବା ସମ୍ଭାବନା ଅଛି କିନ୍ତୁ କମ ଅଛି ଘର ଭତ ରହିଗଲେ ଆ ଘଡଘଡି ମାରିବାର ସମ୍ଭାବନା କମ ଅଛି ବୁଲି ଗଣ୍ଡୁ
ଲେ ବନ୍ଧୁ ହ କଲ ମୁଁ କହିବା କଥା ଯେ ଆକ୍ଚୁଆଲି ଘଡଘଡି ଯୋଉ ଜାଗାକୁ ମାରେ ସେଟା ଉଚ୍ଚା ସ୍ଥାନ କୁ ହିଁ ମାଡ଼େ।
ଆଜ୍ଞା ଶୁଣନ୍ତୁ ବୁଚା ସଲୁ କାରଣ କାହିଁକି ମ ଆଜ୍ଞା କାହିଁକି ମାରେ ଉଞ୍ଚା ସ୍ଥାନରେ ଟିକେ ମାନେ ଅଧିକ ଅ ଫ୍ଲୋଟା ବିଜୁଳିର ଯୋଉ ଗତି ଟା ଅଧିକା ଥାଏ। ସେ ଉଞ୍ଚାସ୍ତାନରେ।
ଉଞ୍ଚା ସ୍ଥାନ ଆକର୍ଷଣ କରେ ତ ସେଥିପାଇଁ ମାରେ ଆଉ।
ଆଜ୍ଞା ଆପଣଙ୍କ ଘରେ ମଧ୍ୟ ଥିବ ଆପଣଙ୍କୁ ବିଜୁଳି ମାରିବ ଆପଣ କିଛି କରିପାରିବେକି।
ଆଜ୍ଞା ଆକଚୁଆଲି ଆମ ଗାଁ ରେ ଗୋଟେ ଘରଟେ ଥିଲା ଆମ ଗାଁ ରୁ ବହୁତ ଦୂର କିନ୍ତୁ ଗାଁ ପୁରା ଫାଷ୍ଟ ମୁଣ୍ଡରେ ନୂଆ ଘରଟେ ହେଇଥିଲା ଘଡ ପାଖରେ କିଛି ଗଛ ଫଛ ନଥିଲା। ଆଜିକାଲି ଯୋଉ ଘରେ ସବୁ ଲଗଉନାହାନ୍ତି ଟିଭି ପାଇଁ ଯୋଉ ଛତା ଟାଇପ ର ଯୋଉ ଛାତ ଉପରେ
ଆଜ୍ଞା ଆଜ୍ଞା।
ଆଣ୍ଟିନା ଟାଇପର ତ ସେ ସେ ଆଣ୍ଟିନାକୁ ପ୍ରାୟ ବୋଧେ ସେ ଘଡଘଡ଼ି ଟା ମାରିଥିଲା ତ ସେ ଘଡଘଡି ମାରିବା ଇଏରେ ତାଙ୍କ ସେ ଟିଭି ପୁଡିଯାଇଥିଲା ଘରେ ଯେତେ ସବୁ ନୂଆ ଘର ସବୁ ୱାରିଙ୍ଗ ହେଇଥିଲା କଲର ହେଇନଥିଲା ସେ ୱାରିଙ୍ଗ ଯେ ତିକ ସବୁ କାନ୍ଥରେ ସବ ତାର ଯାଇଥିଲେ ସୋ ସବୁ ଫଟେଇ ଘର କାନ୍ଥ ବି ଫଟେଇଥିଲା। ମୁଁ ଭାବୁଛି ସେଇ ଘରକୁ ମାରିଥିଲା ଘଡଘଡି ନା ସେଇ ଯୋଉ ଛତା ଟାଇପ ର ଯୋଉ ଯୋଉଟା କୁହନ୍ତି।
ଆଜ୍ଞା ଯେହେତୁ ଜାଣିଥିବେ ଆପଣ ଅ କିଏ ମଧ୍ୟ ଲୁହା ଲୁହାକୁ ଘଡଘଡି ମାରେକାରଣ ସେଠି ଲୁହାଟିର ଆ ଯୋଉ ଏନର୍ଜିକୁ ମାନେ ଏନର୍ଜି ମାନେ ବିଦ୍ୟୁତ କୁ ମାନେ ବାଣ୍ଟି ନେବାର ଶକ୍ତିଟା ଥାଏ ସେଥିପାଇଁ ସିଏ ସେଥିପାଇଁ ଅ ରାସ୍ତା ନିକଟସ୍ଥ ମଧ୍ୟ ନଡିଆ ଯଦି ଥିଲା ମଧ୍ୟ ଆପଣ ଜାଣିଥିବେ।
ଆଜ୍ଞା ନଢିଆ ଗଛ ନଥିଲା କାଇଁ ପାଖରେ।
ଆଜ୍ଞା ମାରିଥିବ ସେଥିପାଇଁ କାରଣ। ଆଜ୍ଞା ଆଉ ଆପଣଙ୍କ ଆଉ ଗୋଟେ କାରଣ ଆଉ କିଛି ଦିନ ତଳର କଥା କହୁଛି ଆପଣଙ୍କୁ। ସେତେବେଳୁ ଗ୍ରୀଷ୍ମ ରୂ ଗ୍ରୀଷ୍ମ ଋତୁ ମଧ୍ୟରେ ଜାଣିଥିବେ ଆପଣ ଯୋଉ ବର୍ଷା ଜୋରେ କିଛି ଦିନ ହେଇ ରହିଲା। ଆଜ୍ଞା କିଛି ଦିନ ସେଠି ଆମ ଗାଁର ନି ିକ କାମରେ ସେ କଣ ହେଇଥିଲା ଉ ବର୍ଷାଟି ଜୋର ହେଉଥିଲା ଏବଂ ସେ ଦୁଇ ଜଣ ବା ବାପା ଏବଂ ପୁଅ ଯାଇଥିଲେ ବିଲକୁ ବୁଝିଲେ।
ଆଜ୍ଞା।
ଯାଉଥିଲେ ଯେହେତୁ ଆସିବା ସମୟରେ ଆ ବର୍ଷା ହେବା ବୁକୁ ଆସିଲା ଆରମ୍ଭ କଲା ସେ ଦୁଇ ଜଣ ବାପା ଓ ପୁଅ ବିଲୁରୁ ଘରକୁ ଯିବାକୁ ନିଷ୍ପତ୍ତି ନେଲେ।
ଆଜ୍ଞା।
ଆଜ୍ଞା ଘରକୁ ବାହାରିକି ଆସୁଛନ୍ତି ମା ପଛରେ ତାଙ୍କ ବାପା ଆସୁଛନ୍ତି, ପୁଅ ଆଗରେ ଯାଉଛନ୍ତି। ବୁଝିଲେ?
ଆଜ୍ଞା।
ଆଜ୍ଞା! ଯେହେତୁ ସିଏ ଯାଉଛନ୍ତି, ଗୋଟେ ବିଜୁଳି ଟେ ଘଡଘଡ଼ି ଟେ ମାରିଲା ଜୋରେ। ବୁଝିଲେ? ସେ ଦେଖିଲେ, ସେ ପୁଅ ଯେତେବେଳେ ପଛକୁ ବୁଲିକି ଦେଖିଲେ, ତାଙ୍କ ବାପାଙ୍କୁ ମାରିଛି ଏବଂ ତାଙ୍କ ବାପା ଜଳୁଛନ୍ତି। ଏବଂ ସେ ଠିଆ ହେଇକି କିଛି କରି ପାରଲାନି। କାରଣ ନିଆଁ ଟା ଏତେ ଜୋରେ ଅଛି କି ତାଙ୍କ ଦେହରେ ସେ କିଛି କରିପାରୁିନାହାନ୍ତି। ଆପଣ ସେ ପରିସ୍ଥିତି ରେ କଣ କରିଥାନ୍ତେ, କହିଲେ? ଆଉ କିଛି କରିପାରିନଥାନ୍ତେ।
ଆଜ୍ଞା ମେଘ ଘଡଘଡି ଯଦି ଆସିବ ଜୋରେ ଦେଖିବେ ବିଲ ପାଖରେ ଯଦି
କୋଉଠି ଗଛ ଥିବ, ସେ ଗଛ ଟୁ ଟିକେ ଦୂରେଇକି ରହିବେ, ଆଉ ବିଲ ସେଟା ଯୋଉ ଆମର ହୀର ହୁଏ, ସବୁ କୁହନ୍ତି ବନ୍ଧ ସେ ବନ୍ଧ ସାଇଟରେ ବ ଶୋଇପଡିବେ ନହେଲେ ସେ ବନ୍ଧ ସାଇଟରେ ଆଉଜି ହେଇ ପଡିବେ। କାର ବିଲସ ଫାଙ୍କା ଏରିଆ ତ ଫାଙ୍କା ଏରିଆ ଯୋଉ ଦେଖିଲା କି ଉଞ୍ଚା ସ୍ଥାନକୁ ଘଡଘଡି ବେଶୀ ମାରେ ତ ଦେଖିଲା କିି ଉଞ୍ଚା ଲୋ କ ଦେଖିକି ସେଇଠି ମାରଦେଲାଉ ଘଡ ଘଡିଟା ଆଉ।
ଆଜ୍ଞା ଯେହେତୁ ଏଗୁଟିକ ସବୁ ପ୍ରାକୃତିକ ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଏଗୁଡିକୁ ରୋକିବା ସମ୍ଭବ ନୁହେଁ। ଏବଂ କିଛି ବର୍ଷ ତଳେ ଆ କିଛି ବୈଜ୍ଞାନିକ ମାନେ କୌଣସି ଗୋଟେ ଦେଶରେ ଅ ଚେଷ୍ଟା କରିଥିଲେ ଏଇ ଅ ବର୍ଷା ଋତୁକୁ ପରିବର୍ତ୍ତନ କରିବା ପାଇଁ। ଯେହେତୁ ସେଠି ବର୍ଷା ହେଉନଥିଲା ସେଥିପାଇଁ ସେ ଋତୁ ପରିବର୍ତ୍ତନ କରିବା ରାସାୟନିକ ଦବ୍ୟ ଦ୍ଵାରା ଋତୁ ପରିବର୍ତ୍ତନ କରି ବର୍ଷା କରିବାକୁ ଚେଷ୍ଟା କରିଥିଲେ। ସେଠି ଏତେ ଏତେ ବର୍ଷା ହେଲା ଯେ ଗତ ଦୁଇ ବର୍ଷ ଧରି ଦୁଇ ମାସ ଧରି ବର୍ଷା ହେଲା ସେଠିକି ପୁରା ବନ୍ୟା ଏବଂ ବହୁ ପ୍ରକାର ଆ ଅ ପସ୍ ବହୁ ପ୍ରକାର ବିପଦ ଆସିଲା। ଆଜ୍ଞା।
ଆଜ୍ଞା।
ୟାପୋସ୍
ଏଇ ମୁଁ ଏଇ ଯେଉ ଆ ଆଜି କାଲି ଯୋଉ ମେଘ ପବନ ଯୋଉ ରେଟ୍ ରେ ହଉଥିଲା ଆଗେ ଆଗେ ମେଘ ପବନ ହଉ ହୁଏ କିନ୍ତୁ ଏବେ କାଳିଆ ଯେ ମେଘ କମ୍ ପବନ ଅଧିକ କିନ୍ତୁ ଘଡ଼ଘଡ଼ି ଜୋରେ ହଉଚି ତ ଘଡ଼ଘଡ଼ି ଗ ଘଡ଼ଘଡ଼ି ଜୋରେ ହେବାର କାରଣ କଣ ଥିବ ତା ପଛର କି ନା ଅଧିକାଂଶ ଖରା ହେବାରୁ ଘଡ଼ଘଡ଼ି ହଉଛି କିପି ଅଧିକାଂ ଶ ଗଛ ପଛ ନଥିବାରୁ ଘଡ଼ଘଡ଼ି ଯାଉଚି।
ହୁଁ।
ଆଜ କାଲି ବି ଜୋରେ ଖରା ହଉଛି ତ ଯେହେତୁ ଲୋକ ସବୁ ଗଛରେ ବ କିଛିବି ରଖୁନାହାନ୍ତି କାଟି ଦଉଛନ୍ତି ସେଥିପାଇଁ ଗରମ ହଉଛି କୋଉଥିପାଇଁ ଗରମ ହଉଛି ଟିକେ କହିପାରିବେ?
ଆଜ୍ଞା ଯେହେତୁ ଆପଣ ଯଦି ପ୍ରକୃତି ପାଇଁ ଖେଳିବାକୁ ଚାହିଁବେ ତାହେଲେ ପ୍ରକୃତି ଆ କରିବ କାରଣ ଜାଣିଥିବେ ଆପଣ ଗୋଟେ ଅମ- ଆ- ସବୁଜ ଅ ସବୁଜ କୋଠରୀ ଗୋଟେ ଗ୍ୟାସ୍ ଅଛି ହେଲା। ଯୋଉଟା ପ୍ରକୃତିକ ଆମେ ପ୍ର ଆମେ ଏବେ ଦୈନନ୍ଦିନ ଜୀବ ଜୀବନରେ ବ୍ୟବହାର କରୁ ସେଇ ଗ୍ୟାସ୍ ଟି ବାହାରେ ଗାଡ଼ିରୁ ବାହାରେ ବିଭିନ୍ନ ପ୍ରକାର ଜିନିଷରୁ ବାହାରେ। ସେଟା ଯାଇ ଉପରେ ଗୋଟେ ଲେୟାର ଭରିଆ କରିଦିଏ ବୁଝିଲେ କି? ଯେଉଟା ଯେଉଟା ସୂର୍ଯ୍ୟଙ୍କର ରଶ୍ମିକୁ ଭିତରକୁ ପଶି ପଶିବାକୁ ଦିଏ କିନ୍ତୁ ବାହାରକୁ ଦିଏନି ତାପ ପତ୍ରା ହେଟିଆ ରହିଯାଏ ସେଠି ଗରମ ହୁଏ। ଗଛ ଯେହେତୁ ଯଦି ଆମେ ଗଛ ଗୁଡ଼ିକ ଲଗେଇବା ସେଇ ଗଛ ଗୁଡ଼ିକ ଯୋଉ ଗ୍ୟାସ୍ ସେ ଗ୍ୟାସ୍ ଗୁଡ଼ିକ ଯୋଉରା ସୂର୍ଯ୍ୟଙ୍କ ଠାରୁ ତାପମାତ୍ର ଆସିଥାଏ। ସେ ଗ୍ୟାସ୍ ଗୁଡ଼ିକୁ ଗଛ ମାନେ ଶୋଷି ନିଅନ୍ତି ମାନେ ଆ ସିଏ ତାଙ୍କ ଦେହରେ ଅବଜର୍ଭ କରନ୍ତି। ଆଉ ଯଦି ଗଛ ଗୁଡ଼ିକ ଆମ ଲଗେଇବାନି ଗଛ ଗୁଡ଼ିକ ହଣିବା ଆଉ ନଷ୍ଟ କରିବା ଆଉ ସେ ତାପମାତ୍ରା ଯାହାହଲେ ବଢ଼ିବ ଆଉ କିନ୍ତୁ ଆପଣ ଯୋଉ କହିଲେ ଯୋଉ ସେଟା ସେଟା ସେ ଲେଆରଟା ରହିବା ବହୁତ ନି ମାନେ ଜରୁରୀ କାରଣ ଲେନ ଟା ଯଦି ନରହିବ
ଆଜ୍ଞା ବନ୍ଧୁ ଏଇ ଯୋଉ ଘଡ଼ଘ ଟା ମ ଜୋରରେ ମାରୁଚି ଘଡ଼ଘଡ଼ି ମାଇଲେ ଯୋଉ ଉଚା ସ୍ଥାନ ମଧ୍ୟ ଯଦି ଘର ପାଖରେ ଆମେ କିଛି ଉଚା ଆଳିଆ ଗ ଛ ଲଗେଇବା ଯେପରିକି ନଡ଼ିଆ ଗଛ
ଆଜ୍ଞା।
ତାଳ ଗଛ ଇନ୍ଦ ଗଛ ଆକାଶିଆ ଗଛ ଶିର ଗଛ ଏଇ ଗଛ ଲଗେଇଲେ ଘଡ଼ଘଡ଼ି ଟା ସେଇ ଗଛକୁ ହିଁ ମାରିବ ନା ଘରକୁ ହିଁ ମାରିବ।
ଘରକୁ ମାରିବାର ସମ୍ଭାବନା ଅଛି କାରଣ
ହୁଁ।
ଆଜ୍ଞା ବନ୍ଧୁ।
ଟିଭି ଅନ୍ ଥିବ କିବା ଫିଜ୍ ଅନ୍ ଥିବ ଥିବ। କରେଣ୍ଟେ ମାରିବାର ସମ୍ଭାବନା ଅଛି।
ଅଧିକଅଛି। ଆଜ୍ଞା ବନ୍ଧୁ ମୁଁ ଆଉ ଗୋଟେ କଥା କହୁଥିଲି ବନ୍ଧୁ କଣ କହିଲେ ଉ ଯେହେତୁ ଉ ସେ ଗ୍ୟାସ୍ ସେଠ ବାହାରକୁ ଆଜ୍ଞା ଗଛ ଗୁଡିକ ଲଗେଇବା ଦ୍ଵାରା ଆମ ଗୋଟେ ଜଣେ ମ ସାଙ୍ଗ କହୁଥିଲି କିଛି ଦିନ ତଳେ କି ଗୋଟେ ଆମ ଆଜ୍ଞା ଆମ ଗୋଟେ ଜାଗା ଯାଇଥିଲୁ ସେ ଜାଗାଟି ତାଙ୍କୁ ବହୁତ ଭଲ ଲାଗିଲା ଛୁଡ଼ିକ ଅଛି ଥଣ୍ଡା ପବନ ଦେଉଛି ଏବଂ ସେଠି କହିଲେ କି ମୁଁ ଏଠି ବସିବି ଆଉ ଥଣ୍ଡା ପଣ ଖାଇବି ଆଉ ଯଦି ଏଇଭଳିଆ ଜାଗାରେ ମୋ ଘରଟି ହେଇଥାନ୍ତା ମତେ ବହୁତ ଆନନ୍ଦ ଲାଗିଥାନ୍ତା ଏବଂ ବହୁତ ଖୁସି ଲାଗିଥାନ୍ତା ଏଇଭଳିଆ ଜାଗା ଏଇିନ କିନ୍ତୁ ମୁଁ ଙ୍କୁ ଗୋଟେ କଥା କହିଲି କି ଆପଣ ସେ ଜାଗାକୁ ଚାହୁଁଛନ୍ତି କିନ୍ତୁ ଆପଣ ନିଜ ଘର ପାଖରେ ମଧ୍ୟ ସେଇଭଳିଆ ପରିବେଶ କରିପାରିବେ ଆଜ୍ଞା ହ୍ୟାଲୋ ଆଜ୍ଞା ମୁଁ କହୁଥିଲି ଆପଣ ଆଜ୍ଞା ଆପଣ ନିଜ ଘର ପରିବେଶ ମଧ୍ୟ ଆପଣ ସେପରି କରିପାରିବେ ଆପଣ ଆପଣ ନିଜ ଘର ଛତୁ ଗଛ ଅଆ ଲଗାନ୍ତୁ ଯାହାଫଳରେ ଆପଣ ସେପରି ପବନ ଏବଂ ସେପରି ଫଣ୍ଡା ଅନୁଭବ ଅନୁଭବ କରିବେ ସେ ସେ ଚିନ୍ତା କଲେ କହିଲେ ହଁ ସେପରି ତ ହେଇପାରିବ କିନ୍ତୁ କି କଷ୍ଟ କରିବାକୁ ଚାହୁନାହାନ୍ତି
ହୁନ୍ତୁ ଆଜିକାଲି ଗଛରେ ବି ସବୁ ପୋକ ନାଗୁଛନ୍ତି ତ କଣ ଉପାୟ ଅଛି କୋକ ମାରିବାକୁ
ପୋକ ଶୁଣନ୍ତୁ ଆପଣ ଜାଣିଥିବେ ବଡ ଗଛରେ ପୋକ ରହିଯାଏ ରହିଲେ ଆପଣ କିଛି କ୍ଷତି କରିବେନି ସେ ଉପରେ ବହୁତ ଉପରେ ରହିଲେ ଏବଂ ଗଛ ଗୁଡିକ ଯଦି ଆପଣ ଜାଣିବେ ଯଦି ସକାଳେୁ ଉଠିବେ ସେ ଗଛ ଗୁଡିକେ ଯଦି ପକ୍ଷୀ ଉପରେ ବସଥିବେ ତାଙ୍କର କିଛିଛି ଶବ୍ଦ ଏବଂ ତାଙ୍କର ମନ ଲଗବା ଦୃଶ୍ୟକୁ ଆପଣ ଦେଖିବେ ସେଥିରେ ଆପଣଙ୍କର ଦିନ ବନ୍ଦଯିବ।
ପକ୍ଷୀ ତ ଆଉ କି ଦେଖା ଦର୍ଶନ ମିଳୁନାହାନ୍ତି ହଁ ବନ୍ଧୁ କୁହନ୍ତୁ।
ଆଜ୍ଞା ହଁ ପଖୁଡିୀକୁ ମଧ୍ୟ ବିଲୁପ୍ତ ହେଇଗଲାଣି ବହୁତ ଆଜ୍ଞା ହଁ। ବନ୍ଧୁ ଆପଣଙ୍କ କଥା ଶୁଭ ହଉଛି ବନ୍ଧୁ।
ବନ୍ଧୁ ଆପଣଙ୍କ କଥାଟି ଠିକ୍ ସେ ଶୁଭ ଯାଉନାହିଁ ବନ୍ଧୁ ଶୁଣନ୍ତୁ ଆପଣ ଯୋଉ କହିଲେ ଠିକ୍ ଅଛି ମୁଁ ବନ୍ଧୁ ଆପଣ କଲଟି ରଖନ୍ତୁ ପରେ ଆପଣଙ୍କୁ କଥା ହେଉଛି ଆପଣ ରଖନ୍ତୁ କଲ୍ଟି ସରିିବେ।
ଠିକ୍ ଅଛି ବନ୍ଧୁ ପରେ କେତେବେଳେ କଲ୍ କରିବି ଆଉ।
ହଁ, ଆଜ୍ଞା ଧନ୍ୟବାଦ ଘରେ। ତ ରଖ୍ ମୁଁ କ ସବୁ ଭାଇ ସାଙ୍ଗ କଥା ହଉୁ